ହାଲୋ। ହାଲୋ।
ହଁ କୁହ।
କଣ କରୁଛ।
ବସିଛି ବସିକି ପାଣି।
ଆଚ୍ଛା ଖାଇ ସାରିଲଣି।
ହଁ ଖାଇ ସାରିଲି
ଶୋଇ ପଡିଥିଲ କି ଭଏସ ଆସୁନି ଜମା ଶୁଭୁନି ତ ଶୋଇ ପଡିଥିଲ କି ଉଠେଇ ଦେଲି।
ହ
ହାଲୋ।
ହାଲୋ।
ହଁ ମୁଁ ଶୋଇ ପଡିଥିଲ କି।
ନାଇଁ ଶୋଇନି ଏମିତି ବସିଛି ଆଉ।
ଆଚ୍ଛା ଆଚ୍ଛା ମୁଁ ଭାବିଲି ଶୋଇ ପଡୁଥିଲ ଉଠେଇ ଦେଲି ବୋଧେ।
ଆରେ ନାଇଁ ନାଇଁ।
ଆଚ୍ଛା ଆଉ ଫାଷ୍ଟ ରଜ ରେ କୁଆଡେ ବୁଲିବାକୁ ଯାଇଥିଲ।
ଆଉ ଫାଷ୍ଟ ରଜ ଦିନ ତ। ମୁଁ ଯେହେତୁ ଘରକୁ ଆସିଥିଲି ଘରକୁ ଆସିକି। ଫାଷ୍ଟ ଯାଇଥିଲୁ ଗୋଟେ ଜାଗା କୁ ଯୋଉଠି ଗୋଟେ ଭଲ ମନ୍ଦିର ଅଛି ଗୋଟେ ପାହାଡ ତଳେ ଗୋଟେ ମନ୍ଦିର ଅଛି। ଆଉ ଯୋଉଠ କିି। ଅ ମାନେ ସବୁ ଠାକୁର ପୂଜା ପାଆନ୍ତିି। ପାଆନ୍ତି ସେଠିକି ଯାଇଥିଲୁ ବୁଲାବୁଲି କରିକି ସେଠି ଦୋଳି ବି ଲାଗିଥିଲା। ଖେଳିକି ଆସିଥିଲୁ କେବଳ ମନ୍ଦିର ବି ଯାଇଥିଲି।
ଆଚ୍ଛା। ତମେ ଯୋଉ ଲୋକେସନ କୁ ଯାଇଥିଲ ସେଠି ମୋବ ନେଟୱାର୍କ କଣ କେମିତି ଥିଲା ଫୋନ ନେଟୱାର୍କ?
ନା ନେଟୱାର୍କ ତ ଜମା ବି ଭଲ ନଥିଲା କିନ୍ତୁ ଗୋଟେ ପାହାଡ ତଳେ। ସେଥିପାଇଁ ନେଟୱାର୍କ ଟିକେ ବହୁତ ସ୍ଲୋ ମାନେ। ପୁରା ଧୀରେ ଚାଲୁଥିଲା କାହାକୁ କଲ୍ କଲେ ବି କଥା। ଏ ତାଙ୍କୁ ଫୋନ କଲେ ବି ବହୁତ ଅ ମାନେ କିଛି କଥା ଶୁଭୁଥିଲା ଆଉ କିଛି କ ଥା ଶୁଭୁନଥିଲା। ଏମିତି ହଉ
ମତେ ଗୋଟେ କଥା କୁହ। ତମକୁ ଯଦି ଗୋଟେ ଜାଗାକୁ ନିଆଯିବ ହେଲା କିି ନିଆଯିବ କନ କି ତମେ ଫୋନ୍ ଟାକୁ ନବନି। ଫୋନ୍ ଟାକୁ ନବନି ଜାଗା ଦେଖିବ ଠିକ ଅଛି।
ହଁ।
ସେ ଜାଗାକୁ ଯିବ। ତମେ ସେଇ ଗୋଟେ ଦିନ ସେଇ ଜାଗାରେ ରହିବ। ତମେ ସେ ଗୋ-ଗୋଟେ ଦିନ କେମିତି ରହିବ ଦି କଣ କରିବି ଚାରି ଜଣ ସାଙ୍ଗ ବି ଯାଇଛନ୍ତି। ଚାରି ଜଣ ସାଙ୍ଗ ହେଇି ଯାଇଛ ତମେ। ତମେ ସେଠି କଣ କରିବ?
ଆ ଫାର୍ଷ୍ଟ ଅ ପ୍ରଥମ କଥା ହେଲା ତ। ବିନା ଫୋନରେ ତ ମୁଁ ରହିପାରିବି। ଯଦି ମୋ ସହିତ ତିନି ଚାରି ଜଣ ମୋ ସାଙ୍ଗ ଥିବେ। ତ ସେତେବେଳେ ମତେ ବହୁତ। ଭଲ ଲାଗେ। ମତେ ଫୋନ୍ ଆ ସେଠି ଧରିବାକୁ ବି ମତେ ଭଲ ଲାଗେନି ଯଦି ସେଠି ଜା ଖକୁ ଯାଇହବ ତ ସାଙ୍ଗ ମାନଙ୍କୁ ଯଦି ସମୟ ଦେଇକି ତାଙ୍କ ସହିତ କଥାବା ତା ତାଙ୍କର କିଛି କଥା ଆମେ ଶୁଣୁଥିବା ଆମର କିଛି କଥା ସିଏ ଶୁଣୁଥିବେ। ତ ସେତେବେଳେ ମାନେ ବହୁତ ଖୁସି ଲାଗେ କି ସାଙ୍ଗ ହେଇକି ମ ବୁଲାବୁଲି କରିବା ପାଇଁ ବି ଭଲ ଲାଗେ। କିଛି ମଜା ମସ୍ତି ଏମିତି ଥାଏ। କିନ୍ତୁ ଫୋନରେ ଯଦି ବି ଆମେ କଥା ହଉଛେ। ତାହେଲେ ନିଜ ଫୋନ ବିସୟରେ କେବଳ ଉଁ ଉଁ ଉଁ ଭିଡିଓ ଦେଖିବା ଫଟୋ ଉଠେଇବା ଏ ସବୁରେ ପଳାଏ। ଆଉ ସାଙ୍ଗ ସହିତ ଗଲେ ବହୁତ ଖୁସି ଲାଗିବ। ତ ଏମିତି ଆଉ।
ଆଚ୍ଛା। କିନ୍ତୁ ଉଁ ଭାବି ପାରୁନି ଯେ ଯଦି ଫୋନ୍ ଟା ଆଣିଥାନ୍ତେ ଗୋଟେ ଫଟୋ ଉଠେଇଥାନ୍ତେ ଗୋଟେ ଭିଡିଓ ବି ଆମେ ବନେଇ ପାରିଥା ଚାରି ଜଣ ସାଙ୍ଗ ହେଇକି ବସିଚୁ ଗୋଟେ ଫଟୋ ଉଠେଇକି ରଖିପାରିଥାନ୍ତୁ ମିସ୍ କରିବନି ମନେ ପକେଇବନି ଫୋନ କୁ।
ହଁ ଫୋନ କୁ ବହୁତ ମନେ ପଡିବ ଫୋନ କୁ ତ ବହୁତ ମନେ ପକେଇବି କିନ୍ତୁ
ହୁଁ।
ଆମର ସବୁବେଳେ ଇଚ୍ଛା ଥାଏ କଣ କି ଆମେ ଗୋଟେ ଫଟୋ ଉଠେଇଦବା ଆମେ ଚାରି ଜଣ ଆସିଛନ୍ତି। ଗୋଟେ ଫଟୋ ଉଠେଇଦବା। ଆଉ ସେ ଫଟୋଟା ଆମର ସବୁଦିନ ପାଇଁ ରହିବ। ଆମେ ତାକୁ ଦେଖିବି ପାରିବା ଦେଖିକି ସେ ସମୟ ଟାକୁ ମନେ ପକେଇ ପାରିବା।
ହଁ।
କିନ୍ତୁ ଏମିତି ହୁଏ ଯେହେତୁ। ଫୋନ୍ ରେ ଗୋଟେ ଫଟୋ ନବା ବଦଳରେ। ଆମେ ସାରା ଦିନ ଟାକୁ ସେ ଫୋନ ଦେଖିବାରେ ହିଁ ସରେଇ ଦିଅନ୍ତି। କିଏ ରିଲ୍ସ ବନେଇବେ ତ ଭିଡିଓରେ ଗୀତ ଖୋଜି ଖୋଜି ଦିନ ପଳାଏ। ଆ ଯଦି ବିି ସେ ଗୀତ ବନେଇଥିବେ ଏଇଟା ଏମିତି ହେଲାନି ଏଇଟା ଏମିତି କରିଥିଲେ ଭଲ ହେଇ ଥାନ୍ତା ଏଇ ଭିଡିଓଟା ଆଉ ଟିକେ ଭଲରେ ବନେଇଥିଲେ ଭଲ ହେଇଥାନ୍ତା। ଏଇ ସେଇ ସବୁରେ ଦିନ ଟା ପଳାଏ। ଯଦି ଫୋନ୍ ଆମେ ନ ନଉଛେ ତାହେଲେ ସେ ସମୟ ଆମର କେବଳ ମନେ ରହିବ ବାକି ଆମେ କାହାକୁ ତ ଦେଖେଇ ପାରିବାନି ସେଇ ଜିନିଷ ଟା କି ଦେ ଆମେ ଏଇ ଜାଗାକୁ ଯାଇଥିଲୁ ବୋଲି କିନ୍ତୁ ଏଇଟା ଦେଖିକି କହିହବ୍ କି ଆମର ଯାହା ସବୁ କଥା ହେଲେ ଯାହା ଦେଖିଲୁ- ସେଇ ସବୁ ର ଯାହା ଅଭିଜ୍ଞତା ଥିବ ଆମେ ଜଣ କୁ କଥା କହିପାରିବା। କିନ୍ତୁ ତାକୁ ଅ ମାନେ ସେ କିଛି ପ୍ରମାଣ ନଥିବ କି ତାକୁ ଦେଖେଇବା ପାଇଁ।
ହଁ ତ ଫୋନ ନ ରହିଲେ ଆମେ ଗୋଟେ ଦିନ ରହିପାରିବା। ମୁଁ ତ ରହିପାରିବିନି ଭାଇ। ସିରିଏସ୍ଲି ସତରେ କିନ୍ତୁ ମୁଁ ରହିପାରିବିନି ମୋ ଫୋନ ବିନା। ମୁଁ କହିପାରିବିନି ତ। ସକାଳୁ ଉଠିଲେ, ଖାଇଲା ବେଳେ ବି ଫୋନ ଗୋଟେ ନିହାତି ଆବଶ୍ୟକ ମୋ ପାଖରେ। ଫୋନ୍ ଦରକାର୍ ନାହିଁ ଖାଇଲା ବେଳେ ବି।
ନା ନା ଖାଇଲା ବେଳେ ତ ଟୋଟାଲି ଫୋନ୍ ଦରକାର ନାହିଁ। ଯଦି ବି ମୁଁ କାହା ହିତ କଥା ହଉଥିବି ନା
ଖାଇବା ବେଳେ ଫୋନ ଧରିଥିବା ଏଇଟା ଭୁଲ। କିନ୍ତୁ ଏବେ ଯୋଉ ଏବେ ଯୋଉ ଆମର ଯୋଉ ଅଭ୍ୟାସ ହେଇଗଲାଣି। ନ ଖାଇବା ଟାଇମରେ ଯଦି ଆମେ ଫୋନ ନ ଧରିବା, ଭଲ ଲାଗିବ ଆମକୁ।
ସେ ନାଇଁ ମୋର ତ ଜମା ବି ସେମିତି ଅଭ୍ୟାସ ନାହିଁ। ଅ ମୋର ଗୋଟେ ସାଙ୍ଗ ଅଛନ୍ତି। ତାଙ୍କର ତ ଫୋନ ନିହାତି ଭାବରେ ଦରକାର ସିଏ ରୋଷେଇ କରୁଥିବେ କିନ୍ତୁ ଏପଟେ ଫୋନରେ ଚାଲିଥିବ କିନ୍ତୁ ମୋ ମତରେ ମୁଁ ଯୋଉଟା କରେ ମୁଁ ମୋ କାମ ସାରିକି ହଁ ଯାହାବି ମୋର କାମ ଥିବ ସବୁ କାମ ସାରିଦେବି ତାପରେ ପୁରା ଫ୍ରି ହେଇକି ବସିକି ଫୋନ ଦେଖିବି ଆଉ ମୁଁ ଟିକେ ଅଧିକାଂଶ ସମୟ ଟିକେ ଗେମ୍ ଖେଳେ
ଫୋନ ରେ
ଅନଲାଇନ୍ ଗେମ ହଁ ମୋତେ ଟିକେ ଗେମ୍ ଖେଳିବାକୁ ପସନ୍ଦ
ତାହେଲେ ତ ତମେ ଫୋନ ରେ ବେଶୀ ଆଡିକ୍ଟ
ନାଇଁ ନାଇଁ ନାଇଁ ନା ନା ମୋତେ ସମୟ ଦରକାର କି ମୁଁ ପୁରା ଫାଙ୍କା ଅଛି ମୋର କିଛି ଟେନସନ ନାହିଁ ମୁଁ କାମରୁ ଆସିବି ରୋଷେଇ କଲି ଖାଇଲି ପିଇଲି କାମ ସରିଗଲା ତାପରେ ମୁଁ ଘର ଲୋକଙ୍କୁ ଫୋନ କରିବି ଘର ଲୋକଙ୍କ ସହିତ କିଛି ସମୟ କଥା ହେବି
କଥା ହେଇସାରିଲା କାନା ଘରକୁ ଯେହେତୁ ଆମେ ବାହାରେ ରହୁଛେ ଘରକୁ ତ ଫୋନ କରିବା ତ ଯାହା ହେଲେ ଦରକାର ସେଇ ଜିନିଷଟା ତ ଯଦି ଫୋନ ୟୁଜ ନ କଲେ ବ୍ୟବହାର ନ କରୁଛେ ତାହେଲେ ଘର ଲୋକଙ୍କ ସହିତ କଥା ହେଇପାରିବନି କି ସେମାନଙ୍କ ସହିତ ମୋତେ ଫୋନ୍ ଯାହା ବି ଦରକାର ଘର ଲୋକଙ୍କ ସହିତ କ- ସେ ଅଳ୍ପ ସମୟ ହେଲେ ବି ପା- ଦଶମିନିଟ ହେଲେ ବି ମୋତେ ଫୋନ୍ ଦରକାର ଘର ଲୋକଙ୍କ ସହିତ କଥାହେବି ତାପରେ ମୁଁ ବସି ପୁରା ଫାଙ୍କା ହେଇଯାଏ ଫୋନ ଦେଖିବି ଗେମ୍ ଖେଳେ କି ଯାହାବି ଦେଖେ ସେତେବେଳେ ଫୋନ ଦେଖେ
ଆଚ୍ଛା ଆଚ୍ଛା ଆମ ଗାଁରେ ଆଜି ବାହାଘର ଜାଣିଛ
ବାହାଘର ହୋଉଛି ଭୋଜି
ଭୋଜି ଖାଇବାକୁ ଯିବ ନା ଯିବନି?
ନିହାତି ଭୋଜି ଆଉ ଟିକେ ପରେ ଆଉ ନଅଟା ପଚିଶ ଖଣ୍ଡେ ହେଇଗଲେ ପୁରା ଡ୍ରେସ ଫ୍ରେସ ପିନ୍ଧି ପୁରା ସଜବାଜ ହେଇ ପୁରା ଭୋଜି ଖାଇବାକୁ ଯିବିନି
ଆମ ଗାଁରେ ବି ଆଜି ବାହାଘର ଥିଲା ଦିନରେ ଥିଲା ଗୋଟେ ଝିଅ ନା ନା ସେ ମୋଠୁ ସାନ ଥିଲା ସେ ଝିଅ ଟା ମୋଠୁ ସାନ ଥିଲା
ବାହାଘର ଭୋଜି ହଁ
ମୋତେ ଖିରି ପସନ୍ଦ ଖିରି ଖିରି
ମୋତେ ଘାଣ୍ଟ ପସନ୍ଦ
ଯଦି ଘାଣ୍ଟ ହେଇନଥିବ ତାହେଲେ
ମତେ ଘାଣ୍ଟ ବହୁତ ପସନ୍ଦ ମୁଁ ଆଉ କିଛି ବି ଖାଏନି ଭୋଜିରେ ଜାଣିଚ। ମୁଁ ଖାଲି ଘାଣ୍ଟ ହିଁ ଖାଏ। ଭାତ ଖାଇବି ଡାଲି ଖାଇବି ଘାଣ୍ଟ ଖାଇବି। କ୍ଷୀରି କ୍ଷୀରି ମୁଁ ଖାଏ ବାକି ସେଟା କଣ କହିଲ ପି ସାଇନି ସରିଗଲା ସବୁ କାମ ଏ ଆଉ ଅଳ୍ପ ଚାମଚ ଦି ଚାମଚ କ୍ଷୀରି ଚାଖିଦେମି ବାସ୍ ସରିଗଲା ଏୟା।
ନା ମତେ ଭଲ ଲାଗେ ମାନେ ମୁଁ ଯେକୌଣସି ଭୋଜିିକି ବି ଯାଏ ନ ମାନେ ଆଇଁଷରେ ଯାହା ବି ହେଇଥିବ ମତେ ଜମାରୁ ଭଲ ଲାଗେନି। ଯଦି କୋଉଠି ଅରୁଆ ଡାଲମାର ଭୋଜି ହେଇଯାଉଚି ସେଠି ତ ପୁରା ମାନେ ମନ ଶାନ୍ତିରେ ମୁଁ ଖାଇଯାଏ। ସେ ଭୋଜି ବିଷୟରେ କଥା ହଉଛେ ଏଇଠି ଗୋଟେ ଗାଡି ହଉଚି ମାନେ ରାସ୍ତାରେ ଗୋଟେ ଗାଡି ଯାଉଚି ବହୁତ ଭଲ ସେ ସଜା ହେଇଚି ସେ ବର ଗାଡି।
ହୁଁ।
ଦେଖୁଚି ଆଉ ଦେଖିକି ଭୋଜି କଥା ମନେ ପକଉଚି।
ଆଜି ମୋ ଦିନରେ ଯୋଉ ଭୋଜି ଟା ଖାଇଥିଲ ମିସ୍ କରୁଚ ନା। ତା ସେ ଭୋଜି ଟା ଆଉଥରେ ରାତିକି ମୋ ପାାଖକୁ ପଳେଇ ଆସନ୍ତା କି ନା କଣ।
ହଁ ହଁ ଗାଁ ରେ ଗୋଟେ ପୂଜା ହୁଏ ଗାଁରେ ଯେମିତି ଗୋଟେ ତିନି ଦିନ ପାଇଁ ଗୋଟେ ପୂଜା ହୁଏ। ସେ ପୁଜାରେ ଭୋଜି ଦିଆ ଯାଏ ଅରୁଆ ଡାଲମା ଜାଣିଚ।
ହଁ।
ସେଇଠି ହିଁ ମତେ ସେଇ ଭୋଜି ଟା ଉ ମାନେ ଲାଇଫରେ ଯେତେବି ମୋ ଜୀବନରେ ଯେତେ ବି ଭୋଜି ମୁଁ ଖାଏ କି ଆଗକୁ ଖାଇବି କି ପୂର୍ବରୁ ଖାଇଥିବି ସେଇ ଭୋଜି ଭାତ ମାନେ ବହୁତ ଭଲ ଲାଗେ ବହୁତ ମନ ଶାନ୍ତିରେ ଖାଏ ଗାଁ ଲୋକ ସମସ୍ତେ ଗୋ ଟେ ଜାଗାରେ ଏକାଠି ହେଇଥିବେ ତ ଭୋଜିଟା ଖାଉଥିବେ ଅରୁଆ ଡାଲମା ସେ ଯୋଉ ମନ୍ଦିରର ବାସ୍ନା ଟା
ମନ୍ଦିରରେ ବେଶ ସେ ଭୋ ଯୋଉ ଭୋଜିଟା ହୁଏ ସେଟା ଖାଇବାକୁ ଆମକୁ ବେଶୀ ଭଲ ଲାଗେ ଯୋଉ ଟା ଭୋଜିଟା ମନ୍ଦିରରେ ହେଇଥାଏ ନାଇଁ କି।
ମନ୍ଦିର ହେଇଛି ହଁ।
ହୁଁ। ଆଉ କି ବେଶୀ ମନ୍ଦିର ଭୋଜିଟା ଖାଇବାକୁ ଭଲ ଲାଗେ ତମ ଗାଁରେ ଶିବ ମନ୍ଦିର ଅଛି ନା।
ହଁ ଶିବ ମନ୍ଦିର ଅଛି ଆମ ଗାଁ ରେ।
ଏବେ ଯୋଉ ଶୀତଳ ଷଷ୍ଠୀ ହେଲା ତମ ମନ୍ଦିରର ହର ପାର୍ବତୀଙ୍କ ବାହାଘର ହେଇଥିଲା ଯାଇଥିଲ।
ମୁଁ ତ ଗାଁରେ ନଥିଲି ମୁଁ ଗାଁ ରେ ନଥିଲି ସେଇ ସମୟରେ।
ଆଛା ଆଚ୍ଛା ଆମର ହେଇଥିଲା ହେଲା କି ଶୀତଳ ସ ହଁ ଆମର ଶୀତଳ ଷଷ୍ଠୀ ଦିନ ଭୋଜି ହେଇଥିଲା। ପୁରା ଶିବ ପାର୍ବତୀଙ୍କ ବାହାଘର ହେଲା ପୁରା ଭୋଜି ମାନେ ପୁରା ପାଞ୍ଚ ଛଅ ପ୍ରକାର ତ ସବ ଆ ସବୁ ଅଲଗା ଅଲଗା ପୁରା ରୋଷେଇ ହେଇଥିଲା ହେଲା କି ସମସ୍ ସ୍ତ ଆମର କଳସ ଫଳସ ସ୍ତ୍ରୀ ଲୋକ ପୁଅ ପିଲା ଝିଅ ପିଲା ବୋହୂ ପିଲା ସମସ୍ତେ ପୁରା କଳସ ବୁଡେଇଲେ। କଳସବ ନେଇଲେ ଭୋଜି ଖାଇବା ବି କୁ ଗଲୁ ମାନେ ଯେମିତି ବାହାଘର ହୁଏ ଗୋଟେ ଆଚଲିରେ ମଙ୍ଗୁଳି ହୁଏ ବାହାଘର ହୁଏ ସେମିତି ପୁରା ହେଲା। ଆମେ ସମସ୍ତେ ଗଲୁ ଭୋଜି ଖାଇବାକୁ ପୁରା ମାନେ ଆମ ଗାଁ ଲ ସାରା ଲୋକ ପୂରା ପୁଅ ଝିଅ ସ୍ତ୍ରୀ ଲୋକ ସମସ୍ତେ ପୂରା ଗୋଟେ ଧାଡି ହେଇକି ବସିଲୁ ପୂରା ସମସ୍ତେ ପୁରା ଖାଇଲୁ।
ଗାଁ ଲୋକ ମିଶିକି ସମସ୍ତେ ଥିବେ ସେ ଗୋଟେ ଖୁସି ଅଲଗା ପ୍ରକାର ର।
ହଁ।
ଗାଁରେ ଯୋଉ ମଜା ମାନେ ଯୋଉ ଖୁସି ଟା ସେଇଟା ବାହାରେ ନଥାଏ ବାହାରେ ତ ଏଇ ଜିନିଷଟା ତ ମୁଁ ଦେଖିଛି ଶୀତଳ ଶଷ୍ଟି ରେ କି ଏଇୟା ପୂଜା ହୁଏ। ପୂଜା ହୁଏ ବାହାଘର ହୁଏ ସେଠିକି ଭୋଜି ଦିଆଯାଏ। ସେ ଖୁସି ଟା ତ ମିଳିଯାଏ କିନ୍ତୁ ସେତିକି ଖୁସି ମିଳେନି ଯେତିକି ଗୋଟେ ଗାଁରେ ମିଳେ। ଗୋଟେ ଜାଗର ହୁଏ। ଜାଗରରେ ଆମର ପୂଜା ହୁଏ ସେତେବେଳେ ଗାଁ ଲୋକ ସମସ୍ତେ ଥାଆନ୍ତି ଅ ଛୋଟ ମନ୍ଦିର। ଭଲ ପୂଜା ବି ସେଠି ହୁଏ ଏଥିରେ ଯୋଉ ଖୁସି
ଆମେ ଯେତେବେଳେ ନୂଆ ନୂଆ ଗାଁ ଗାଁରୁ ବାହାରକୁ ଯାଆନ୍ତି ଭାରି ମନ ଦୁଃଖ। ସେମନ୍ଦ ହୁଏନି ଆମ ଗାଁରେ ଥିଲେ ଏଇଳି ଏଇଟା କରି ଥାନ୍ତି ମୁଁ ସେଇଟା କରିଥାନ୍ତି ଏଇଠି ଏମାନେ ଖୁଡି ଖୁଡିଆରିକ ଏଠି ବସିକି କଥାଉ ଥିବେ ଝିଅରିକା ସମସ୍ତେ ସେଇଠି ଥିବେ ମୁଁ ଏଇଠି ଏକୁଟିଆ ଭାରି କାନ୍ଦ ଲାଗେ ନା।
ବହୁତ କାନ୍ଦ ଲାଗଛି ବହୁତ କାନ୍ଦିଛି ଦିନେ ଦିନେ ରାତି ବାର ଟା ଗୋଟେ ରେ। ମାନେ ମତେ ନିଦ ହୁଏନି ରାତିରେ କାହିଁକି ନା ରୁମରେ ବହୁତ୍ ଜୋରେ ଗରମ ଲାଗେ। ମୁଁ ସେଥିପାଇଁ ଛାତ ଉପରେ ଏକା ଥାଏ ତ ଫୋନ ଦେଖିବ ତ କେତେ ଦେଖିବ। ଫୋନ କୁ ବେଶୀ ସମୟ ଦେଖିବାକୁ ବି ମତେ ଭଲ ଲାଗେନି। ତାପରେ ଘରକୁ ବେଳେବେଳେ ଫୋନ କରିବି ରାତି ବାରଟା ଗୋଟେରେ ଫୋନ କରିବି। ଫୋନ କରିକି ବହୁତ କାନ୍ଦେ ମନେ ପଡୁଛି ବୋଲି କହେ।
ଯେତେ ଯାହା କରିଲେ ବି ଗାଁ ରେ ଆମେ ଯାଇ ଯାଇଛନ୍ତି ଆମର ଗାଁକୁ ଯେତେ ଯାହା ଗାଁ କଥା ମନେ ପଡିବ ପିଡିବ। ଗାଁ କଥା ମନେ ପଡିବ ହିଁ ପଡିବ।
ହଁ ମନେ ପଡିବ ଆଉ ସେଥିପାଇଁ ଯେତେବେଳେ ବି ଛୁଟି ମିଳୁଛି ସୁଯୋଗ ମିଳିବ ମାନେ ଗାଁକୁ ଚାଲି ଆସୁଛି।
ହୁଁ ନିହାତି ତମ ଛୁଟି କେ ଶନିବାର ରବିବାର ହୁଏ ଛୁଟି ଅଫିସ୍?
ନାଇଁ ଆମ ଅଫିସ୍ ର କମ ମାନେ ସରକାରି ଛୁଟି ଯାହା ରହିଛି ଆମ ଅଫିସ୍ ରେ ସବୁ ଛୁଟି।
ଆଚ୍ଛା ଆଚ୍ଛା ହଉ ଆଉ ଆଉ କଣ କୁହ।
ଆଜ୍ଞା।
ତମକୁ ଟ୍ରେନ ଟ୍ରେନରେ ବସିବାକୁ ଭଲ ଲାଗେ?
ମୁଁ କେବେ ବିି ଆଜି ଯାଏ ଟ୍ରେନରେ ବସିନି ଜାଣିଛ। ଯେ କେବେ ବି ଟ୍ରେନରେ ବସିବି ମୋର ଗୋଟେ ବଡ ଇଚ୍ଛା ମୁଁ କେବେ ବି ଗୋଟେ ଟ୍ରେନରେ ବସିବି। ନାଇଁ ମୁଁ ସା ଆମ ଘର ପାଖରେ ବସଷ୍ଟାଣ୍ଡ। ମୁଁ ସବୁବେଳେ ବସରେ ଯୁଆଡେ ଯାଏ ବସରେ ହିଁ ଯିବା ଆସିବା କରେ। ମୋର ବଡ ଇଚ୍ଛା ମୁଁ ଟ୍ରେନରେ ବସିବି। ତମେ ବସିଚ?
ହଁ ମୁଁ ଟ୍ରେନରେ ବି ବହୁତ ଥର ମାନେ ଆଗରୁ ମତେ ଡର ଲାଗୁଥିଲା ଛୋଟବେଳେ ତ ଯିବା ଆସିବା କରୁଥିଲି କିନ୍ତୁ ଏବେ ମୁଁ ପ୍ରାୟତ ଟ୍ରେନରେ ଘରକୁ ଆସୁଛି।
ଆଚ୍ଛା ଆଚ୍ଛା ହଉ ଆଉ।